ହ୍ୟାଲୋ, ଆଜ୍ଞା ଆପଣ କଣ କରୁଛନ୍ତି?
ଆଜ୍ଞା ନମସ୍କାର। ଆପଣଙ୍କର ନାଁ, ଆପଣଙ୍କର ନାଁ କଣ?
ନାଇଁ ଅମ୍ ଏଠି ଏବେ ମୁଁ ଏବେ ଜାଣିଆକୁ ପାଇଲିି, ନାମ ବି କହିହେବ ନାଇଁ।
ଆଜ୍ଞା?
ନାମ, କୌଣସି ନିଜ ନାମ, କି ଜାଗାର ନାମ କି ଆଉ କୌଣସି ସେ ବ୍ୟକ୍ତିର ନାମ କହିହେବ ନାହିଁ।
ଆଜ୍ଞା ଆଜ୍ଞା ଠିକ ଅଛି। ହଁ ଆପଣ ଏବେ କଣ କରୁଛ
ମୁଁ ଏବେ, ଏଇ ମୋର ଗୋଟେ ମିତ୍ରଙ୍କ ସହିତ କଥା ହେଲି ଆଉ କାଲି ଆମର କଲେଜରେ ଗୋଟେ ଆମର ଅଛି ଗ୍ରୁପ ପ୍ରୋଜେକ୍ଟ। ତ ସେଇ ବିଷୟରେ କଥା ହଉଥିଲି। ଆ କେ କାଲି ମୁଁ ମୁଁ ଆଗ କହିବି ତ ସେଥିପାଇଁ, ଆଜ୍ଞା ତ ମତେ ସେଥିପାଇଁ କହୁଥିଲେ କି ଏମତି ଟିକେ କଥା ଚାଲିଥିଲା ସେ ବିଷୟରେ ଆଉ। ମୁଁ ଟିକେ ଏଇନା ଏ-ଏବେ ତ ବ ଆଜ୍ଞା।
ଆଚ୍ଛା ଆଚ୍ଛା। ଆଉ ହଁ, ତମ ଦେହ କେମତି ଅଛି?
ହଁ ହଁ, ଆମ ଦେହ ଭଲ ଅଛି। ଆପଣଙ୍କ ଦେହ କେମତି ଅଛି?
ହଁ ଆମ ଦେହ ବି ଭଲ ଅଛି।
ଆଉ ଆପ ଆପଣ ଅଁ କେମିତି ଅଛନ୍ତି ଆପଣଙ୍କର ଘରେ କେମତି ଅଛନ୍ତି ସମସ୍ତେ?
ହୁଁ, ଆମ ଘରେ ସବୁ ଭଲ ଅଛନ୍ତି। ଆମେ ବି ଭଲ ଅଛୁ। ଆଉ ଆପଣ ଏବେ କଣ ପଢାପଢି କଣ କରୁଛନ୍ତି?
ମୁଁ ଏବେ ଯୁକ୍ତ ତିନି ପଢୁଛି। ଆପଣ? ଆପଣଙ୍କର ଟିକେ ପ-ପଛରୁ ଶବ୍ଦ ଶୁଭୁଛି ମତେ।
ହଁ ହଁ। ନାଇଁ ସିଏ ଟିକେ ଗଣ୍ଡ ଆକ୍ରମଣ କରୁଛନ୍ତି।
କାହିଁକି ଆପଣ ଫୋନରେ କଥା ହଉଛନ୍ତି, ସେଇ କଥା କହୁଛନ୍ତି ନା କଣ?
ଆଜ୍ଞା ଆଜ୍ଞା।
ଆପଣଙ୍କ ମାମା ଆପଣଙ୍କ ମାଉସୀ ସହିତ ଯେତିକି କଥା ହଉଥିବେ, ସେତିକି ତ ବହୁତ ହେଇଯିବ?
ହଁ ସେପରି ଆ ଅମ୍ବାନୀକୁ ଟକ୍କର।
ହୁଁ ଆଜ୍ଞା। ମାମାମାନଙ୍କ ଭିତରେ ସେଇ ମାନେ ଗୁଣଟା ଥାଏ ନୁହଁ?
ହୁଁ ହୁଁ ହୁଁ ସେ
ଆଜ୍ଞା। ମୋ ମାମାଙ୍କ ଭିତରେ ବି ଅଛି ବା, ମୋ ମାମା ଏତେ ଗପିବେ ଏତେ ଗପିବେ ତାଙ୍କ ଭଉଣୀ ସହିତ, ମାନେ ଆପଣଙ୍କୁ କୁ-କୁ ମାନେ ଖାଇଆକୁ ବି ଦେବେନି।
ମୁଁ ଘରେ ଆଚ୍ଛା ଏବେ କଣ ପଢା ପଢି କଣ ପଢାପଢି କଣ?
ପଢା ପଢି ଆମର କଲେଜ ଚାଲିଛି। ଯେମିତି ମାନେ ଯୁକ୍ତ ତିନରେ ପଢୁଛି ତ ପଢା ପଢି ସେଇଆ ଚାଲିଛି ଆଉ କଣ ଚାଲିବ।
ଆ ଛା ଆଛା ପଢା ପଢି ସହ ଆଉ କିଛି?
ପଢା ପଢି ସହିତ ମୁଁ ଅ କେମିତି କରୁଛି କାମ ଗୁଡା ଟିକେ ଶୋଇଆ ଖାଇଆ ପିଇଆ। ତାପରେ ଖେଳିବା ତାପରେ ଗୋଟେ ଗେମ ଡାଉନଲୋଡ କରିଛି ମୁଁ। ସେଥିରେ ମୁଁ ପୁରା କେତେ ମାନେ ବହୁତ ଆଗକୁ ପଳେଇଲିିଣି।
ଆଉ କଣ ‌ଆଜ୍ଞା ଆଜ୍ଞା ଦେଖୁଛି ତାହେଲେ କଣ କହୁଛନ୍ତି ଆପଣ ପଛକୁ ଘୁଞ୍ଚିବେନି।
ନାଇଁ ନାଇଁ ମୁଁ ଆହୁରି ଆଗକୁ ଯିବି ପୁରା ପୁରା ପୁରା ପ ପୁରା ନମ୍ବର ଏକର ରେ ରହିବି।
ଆଛା ନାମ ରୋସନ କରିବେ ନୁହଁ ଆପଣଙ୍କ ଯାହା ନାଁ ଅଛି ସେଟା ଚେଞ୍ଜ କରିବେ ରୋସନ କରିବେ।
ନା ନା ରୋସନ ନାମ ଟା ମତେ ଭଲ ଲାଗେନି ମତେ କାଇଁ ପସନ୍ଦ ନୁହେଁ ସେଇଟା।
ଆଛା ଆଛା ଅଲଗା କିଛି। ଆଉ। ହୁଁ ଆଛା ଆଛା ନାଇଁ ଆମର ଏବେ ଗୋଟା ପାର୍ଟ ଟାଇମ୍ ଯବ ଚାଲିଛି ନୂଆ ନୁଆ କରିଛୁ। ହ
ଆପଣ ଟିକେ ଇଂରାଜୀ କୁ ଶବ୍ଦରେ ବ୍ୟବହାର କାଇଁ। ଫିରି ବି ଓଡିଆରେ କହିଲେ ବଦଳୁ ଭଲ ହୁଅନ୍ତା ମାନେ ବେଶୀ ଭଲ ହୁଅନ୍ତା।
ନାଇଁ ପ ଇସା ନାଇଁ
ଆପଣଙ୍କର ଟିକେ ଶବ୍ ଶୁଣନ୍ତୁ ଆପଣଙ୍କ ର ଟିକେ ଶବ୍ଦ ଟା ମତେ କମ ଶୁଭୁଛି କାହିଁକି କେ ଜାଣି ଆପଣଙ୍କ ର।
ହଁ ନାଇଁ ଆପଣ ଯୋଉ ୱାଇ ଫାଇ ରୁ ବା ହଟ ସ୍ପଟ କନେକ୍ସନ ହେଇଛି। ଖରାପ ଅଛି ମାନେ ଆମର ହଣ୍ଡ୍ରେଡ ପରସେଣ୍ଟ ଡାଟା ସରିଜାଇଛି ତ। ସେଇଥି ପାଇଁ ବୁଝିଲେ। ଆଜ୍ଞା।
କେମିତି ସରିଗଲା ଆପଣଙ୍କର।
ନା ଆମର ବହୁତ ସାରା ବ୍ୟବସାୟ ଅଛି ସେ ବ୍ୟବସାୟ କୁ ସମ୍ଭାଳିବା ଭିତରେ ନା। ମୋବାଇଲ ର ଡାଟା ସରିଗଲା ଆମର ଯେହେତୁ ଦେଢ ଜିବି ଡାଟା ଅଛି ତ।
ଆପଣଙ୍କୁ ମୁଁ। ଆପଣଙ୍କୁ ମୁଁ ବ୍ୟବସାୟରେ ସାହାଯ୍ୟ କରୁଛି କିନ୍ତୁ ଆପଣ ମତେ ଆଜି ଯାଏଁ ଗୋ ଟେ ବି ବ୍ୟବସାୟରେ ସାହାଯ୍ୟ କଲେନି।
ନାଇଁ ଆମେ ଆପଣଙ୍କର ବ୍ୟବସାୟକୁ ବଞ୍ଚାଇବାରେ ସାହାଯ୍ୟ କରୁଛୁ।
ହଁ ହଁ ସେଥିରେ କରିଛନ୍ତି ଆପଣ ମାନିବାକୁ ପଡିବ।
କିନ୍ତୁ ଆପଣ ଗୋଟେ ବ୍ୟବସାୟ ଟିକେ କରନ୍ତୁ ମତେ ଟିକେ ଗୋଟେ ଆପଣ ଯୋଉ କହୁଥିଲେ ଗୋଟେ ବ୍ୟବସାୟ। କି ଆପଣ ମତେ କହିବେ ଦେବେ ମୁଁ କରିବି ସେଇଟା ଛାଡ଼ିବି ପୋ ମାନେ ସ ହଁ।
ନିଶ୍ଚୟ ନିଶ୍ଚୟ ଏ ଟ ପିକ ବିଷୟରେ ଆମେ ପରସନାଲି ଆଉ ଥରେ କଥା ହେଲେ ବେଟର ହବ।
ହଁ ହଁ ସିଓର ଠିକ ଅଛି ଆପଣ କହିବେ ସେ ବିଷୟ।
ଉଁ। ହୁଁ ହୁଁ ନାଇ ଆମର ସାଙ୍ଗର ବର୍ତ୍ତମାନ। ତାଙ୍କ ଭାଇର ବର୍ତ୍ତମାନ ଦେହାନ୍ତ ହେଇଗଲା। କିଏ ମାରିଦେଇଛି। ସେ ସାଙ୍ଗୁ ମୋ ସାଙ୍ଗଟାରେ ଭାଇ ର ଆଶୁତୋଷ ବେଲି ଗୋଟେ ପିଲା ଟା। ତା ଭାଇର ମଦ୍ୟ ପାନରେ ସେ ମ ହଁ ମଦ ମଦ୍ୟ ପାନ କରିକ ହେଲିକାପ୍ଟର ରେ ଯାଉଛି ହେଲିକପ୍ଟର ଆକ୍ସିଡେଣ୍ଟ ରେ। ଏ ଆଣୁଥୁବେ ତାପରେ ଲି ହଁ ହେଲିକପ୍ଟର ଆସି
ସତରେ ନା ଆପଣ ମ ମିଛ କୋହୁଚନ୍ତି ମ?
ନାଇଁ ସତରେ ବି ତାପରେ
ସିଏ ଏବେ ତାହେଲେ ଖୁସିରେ କେମତି ଅଛନ୍ତି ଏବେ?
ନାଇଁ ସିଏ ତାଙ୍କୁ ସବୁ ସମ୍ପ ଝାଡ କରିବାର ଅଛି ତ ସେଇ ଯୋଉ ତ ସେରା
ମାନେ ତାଙ୍କ ଭାଇ ଚାଲିଗଲେ ସିଏ କିନ୍ତୁ ଆ ଏଇ ବିସ୍ ଏଇ ଏ ଏଥିରେ ଆ ପାଇଁ ଆମେ ସେହି ବିଷୟରେ କଥା ହେଇପାରିବାନି ମୁଁ ଭୁଲିଯାଇଥିଲି।
ଆଚ୍ଛା ଆଚ୍ଛା ଏମତି କଥା ହୋଉ ହୋଉ ନାଇଁ ସେମତି କିଛି ନୁହଁ ମୁଁ ଜିବନ କରି କାଇଁ ହାନି କରିବ। ତ ଭଲ ଜିନିଷ ମୁଁ ବୋହୁତ ଖେଳ ପସନ୍ଦ ନର୍ମାଲି।
ମତେ?
ହଁ ଆପଣଙ୍କୁ।
ମତେ ଖେଳ ପସନ୍ଦ ମତେ ଲୁଡୁ ପସନ୍ଦ। ଆଉ ମତେ ଉଁ ମୁଁ ଟିକିଏ କଣ ଖେଳିବା ପସନ୍ଦ ମତେ ସବୁ ଖେଳିବା ପସନ୍ଦ।
ହଁ ଆଛା ଆଛା ଆଜି ଆମେ ଯାଇଥିଲୁ ବି ଖେଳିଆକୁ ଯାଇଥିଲୁ ଆମେ ଗୋଟେ ଫିଲଡକୁ ଯାଇଥିଲୁ ଆଜି ଆମ ଘର ପାଖରେ ଫିଲଡ୍ ବି ଗୋଟେ ଫେମସ ସେ ଫିଲଡକୁ ଯାଇଥିଲୁ ଖଳିବାକୁ କ୍ରିକେଟ ଖେଳିବାକୁ ମୋବାଇଲରେ।
ସେଠି ଯାଇକି ମୋବାଇଲରେ କ୍ରିକେଟ ଖେଳଲୁ ମୋବା
ଆଜ୍ଞା ବୁଝିଲି। ଶୁଣନ୍ତୁ ଆପଣଙ୍କୁ ଗୋଟେ କଥା ପଚାରିବାର ଥିଲା।
ଆଜ୍ଞା କଣ କହିଲ?
ମନେକର ମୁଁ ମନେକର ମୁଁ ମୋର ଗୋଟେ ମିତ୍ର ସହିତ ମୁଁ କଥା ହୋଉନି।
ହୁଁ।
କିନ୍ତୁ ତା ପାଖରେ ମୋର କୌଣସି ଜିନଷ ରହିଯାଇଥିବ ତ ମୁଁ ସେ ଜିନଷଟା କୁ ମୁଁ ନିଜେ କହି କଲ କରିକି ମାଗିବି ନା ମୋର ଆଉ ଗୋଟେ ମିତ୍ରକୁ କହିବି କି ତାକୁ ସେଇଟା ମାଗିଦବା ପାଇଁ?
ହୁଁ ଏ ଟପିକରେ ବି ଆମେ ବାହାରେ କଥା ହେଲେ ବେଟର ହବ।
ଏ ବିଷୟରେ ଆପଣ କୋହୁନାହାନ୍ତି ଆପଣ କଣ କୋହୁଚନ୍ତି ମାନେ ମୁଁ ମାଗିଦେବି ନିଜେ କଲ୍ କରିକି ନା ମାନେ ଆଜି ହିଁ ସେ ପିଲାଟା ସହିତ ଆଉ ମୁଁ କଥା ହୋଉନି ଆଜି ହିଁ ଟିକେ ମୋର ତା ସ ତ ଟିକେ ଝଗଡା ହେଇଗଲା ତ ମୁଁ ମାଗିବି ତାକୁ କଲ୍ କରିକି କି ତାକୁ ମାନେ ଆଉ ଗୋଟେ ସାଙ୍ଗକୁ କହିବି ଆଉ ଗୋଟେ ମି ତ୍ରକୁ କହିବି କି ତାକୁ କଲ୍
ଜିନଷ କଣ କୋଉ ସାଙ୍ଗ?
ଗୋଟେ ମାନ୍ ଆଁ ଝଗଡା ଏମିତି କି ମାନେ ଆମ୍ ସିଏ ଆଉ ଗୋଟେ ପିଲାକୁ କିଛି କୋହୁଥିଲେ ମ ମାନେ ମ ମାନେ ମୁଁ ମତେ କହିଲା ଭଳିଆ ମତେ ଲାଗିଲା ତାପରେ ବାକି ସିଏ କୋହୁଚନ୍ତି ନାଇଁ ମୁଁ ତମୁକୁ କୋହୁନଥୁଲି ମୁଁ କହିଲି କି ନାଇଁ ତମେ ମ ତେ କୋହୁଥୁଲ ତାପରେ ଏମିତି ହେଇକି ଆଉ ମୁଁ ଖରାପ୍ ଭାବିଦେଲି ସେ ମତେ ଉପରେ ଟିକେ ମତେ ଲାଗିଲା କି ମୋ ଉପରେ ମତେ ଟିକେ ଚିଲେଇ ଦେଲେ। ତ ମତେ ଖରାପ ଲାଗିଲା ତା ପରଠୁ ମୁଁ ତାଙ୍କ ସହିତ କଥା ହୋଉନି।
ଆରେ ଆରେ ମେନ ନାଇଁ ସେମତି ସାଙ୍ଗ ସାଙ୍ଗ ଭିତରେ ଛୋଟ ମୋଟ ଝଗଡାଝାଣ୍ଟି ହୁଏ ଏଥିରେ ଧରିବା କିଛି ଦରକାର ନାଇଁ ଚଳିବ। କିନ୍ତୁ ନାଇଁ ତମେ ଡାଇରେକ୍ଟ ଦେଇକି ମାଗିପାରିବ କିଛି ଅସୁବିଧା ନାଇଁ।
ହେଲେ ବି ଶୁଣ ମୋ କଥା ଗୋଟେ ପୁଅ ମିତ୍ର ଗୋଟେ ଝିଅ ମିତ୍ର ଉପରେ ଚିଲେଇ ପାରିବେ କି ନାହିଁ?
ନାଁ। କଥା ହିସାବରେ
ସେ ଭଲ କଥା ଟା କହିଥିଲେ କିନ୍ତୁ କଥାଟାକୁ ଯେମିତି ଭଲ ମାନେ ବାଗରେ କହିଥିଲେ ସେ ଉଁ ବାଗରେ ଶୁଣିବା
ଆଛା ସେ ଶୈଳୀଟା ଖରାପ୍ ଥିଲା ହଁ ଦେ ଦେମ ଆଚ୍ଛା ଆଚ୍ଛା ଏନ୍ତି କଥାକି
କଥା ଟା ଏୟା କହିଲି ତମକୁ କହୁନଥିଲି ତାଙ୍କୁ କହୁଥିଲୁ ସେଟା ଯଉ ବାଗରେ କହିଲି ସେ ବାଗ ଟା ବହୁତ ଖରାପ ଥିଲା ଶୈଳି ଟା ବହୁତ ଖରାପ ଥିଲା।
ଆଚ୍ଛା ଆଚ୍ଛା ଏମିତି କଥା କି
ଆଜ୍ଞା ଆଉ ମୋର ମୋର ଗୋଟେ ଜିନିଷ ଟେ ପଡିଯାଇଥିଲା ତାଙ୍କ ସ୍କୁଟି ଟା ସେଠି ଥୁଆଇଥିଲା ତ ମୁଁ ସେଇ ଜିନିଷ ଟାକୁ ଉଠେଇକି ମୋ ବ୍ୟାଗ ଟା ପାଖରେ ନଥିଲା ତାଙ୍କ ସ୍କୁଟିର ଯୋଉ ଆଗରେ ଗୋଟେ ଥାଏ ଯୋଉ ଟିକେ ରଖିବାକୁ ସେଇଠି ରଖିଦେଇଛି ତ ସେ ଜିନିଷଟା ସେଇଠି ଅଛି ତ ସେ ସେଟା ମୁଁ ତାଙ୍କୁ ଫୋନ କରିକି କହିଥାନ୍ତି କି ସେ ଜିନିଷ ଟାକୁ ନେଇକି ଘରେ ରଖିଦେବେ।
ଆଚ୍ଛା ଆଚ୍ଛା, ହଉ ଚାଲିବ କିଛି ଅସୁବିଧା ନାହିଁ, ହେଇପାରିବ।
ଆଉ ମୁଁ ଘରେ ଆସିକି ଏବେ ବ୍ୟାଗ ରେ ଦେଖୁଛି କି ମୋର ସେହି ମିତ୍ରଙ୍କର ମୁଁ ଗୋଟ ଗୋଟେ ଜିନିଷ ଟେ ମୋ ବ୍ୟାଗ ରେ ପଡିଚି।
ଆଛା ଆଛା ପରସ୍ପର ଆମଦାନି ରପ୍ତାନି।
ହଁ ଆମଦାନୀ ରପ୍ତାନୀ ଚାଲିଚି, ଆଉ ସେଇ ସାଙ୍ଗ ସହିତ ଆଉ ଗୋଟେ ଜି ଜିନିଷ ହେଇଯାଇଚି ଆପଣ ଯୋଉ ମତେ କହିଥିଲେ, କି ସମସ୍ତଙ୍କୁ ଆପଣ କାଟି ଦିଅନ୍ତୁ ଯୁହାଙ୍କର ସାଇଡ ରେ ଗୋଟେ ନୀଳ ରଙ୍ଗର, ଚିହ୍ନର ଅ ଠିକ ଚିହ୍ନ ଥିବ।
ଯିବା ପାଇଁ।
ଆପଣ କହିନଥିଲେ, ନୀଳ ରଙ୍ଗର ଠିକ ଚିହ୍ନ ଯାହାର ନାମ ସାଇଡ ରେ ଥିବ ତାକୁ ଆପଣ କାଟି ଦିଅନ୍ତୁ।
ଆମ ସାଇଡ ରେ, ଆମ ସାଇଡ ରେ ନୀଳ ରଙ୍ଗର ଅଛି।
ନାଇଁ ନାଇଁ, ନାମ ସାଇଡରେ ନାମ।
ନାମ ସେଇଡେ ରେ ନିଳ ଆଛା ଆଚ୍ଛା ହଉ ବୁଝିଲି। ଓସ ନାଇଁ ହଁ ଏଁ ଏବେ ଏବେ ବାହାର କର କିଛି ଆସୁବିଧା ଏବେ ଆଡ କରିହବ କିଛି ଅସୁବିଧା ନାହିଁ।
ଏବେ ନାଇଁ ଶୁଣନ୍ତୁ ନା, ମୁଁ ସେ ତାଙ୍କୁ କାଟି ଦେଇଥିଲି ସେଦିନ। ତ ସିଏ, ଆଜି କିନ୍ତୁ ଆମର ଝଗଡା ହେଇଗଲା ତ ସିଏ ଆଜି ଦେଖିଛନ୍ତି କି ମୁଁ ତାଙ୍କୁ ସେଇଟା କାଟି ଦେଇଚି, ତ ସିଏ ଭାବୁଚନ୍ତି କି ମୁଁ ଆଜି ଝଗଡାରେ ରାଗିକି କାଟି ଦେଇଚି କିନ୍ତୁ ମୁଁ ସେଇଟା, କେତେ ଦିନ ତଳେ କାଟିଥିଲି।
ଠିକ ଅଛି ସାଙ୍ଗ ରିଅଲ କଥା କୁହନ୍ତେ, ଏବେ ରଖୁଛି ମୋର ଗୋଟେ କାମ ଅଛି, ଟା ଟା।
ମୁଁ ରଖିବି, ଆଜ୍ଞା ଆପଣ ରୁହନ୍ତୁ।
ହଉ ହଉ।
ରଖୁଚି।